ହୁଁ ହୁଁ ହୁଁ ଆଉଛି ହଉ ଟିକେ ଏବେ ସା ହଁ ଭଲ ଅଛି ତୁ ଯେ
ହୁଁ ଭଲ ଅଛି। କଣ ଏବେ ସାଇନ୍ସ ଉପରେ କଥା ହେବା?
ହଁ ସାଇନ୍ସ ଉପରେ ଟିକେ କଥା ହବା ସାଇନ୍ସ ଶୁଣୁଛି ସାଇନ୍ସ। ମୁଁ ଷ୍ଟାର୍ଟ କରୁଛି ଶୁଣିଛି ସାଇନ୍ସ ଭଲ ସବଜେକ୍ଟଟା ବୋଲିକରି ମାନେ ବୁଝିଲେ ବହୁତ ଇଣ୍ଟରେଷ୍ଟ ଲାଗୁଛି।
ଆରେ ହଁ ଯଦି ସେ ବୁଝିଦେଲୁ କହିଲେ ତୁ ଲେଖିପାରିବୁ ଏକ୍ସାମରେ ଯଦି କିଛି ନ ବୁଝିିବ ତାହେଲେ ନି ହେଲେ ବି ଆସିବନି କିଛି କଣ ଲେଖିବି କଣ ଲେଖିବି ଖାଲି ହଉଥିବୁ କିଛି ନା ଲେଖିପାରିବୁନି ନା ଆଟେଣ୍ଡ୍ କରିପାରିବୁନି। ହଉଛି
ହୁଁ ହୁଁ ଏ ସାଇନ୍ସ ର ମିନିଂ କଣ କହିପାରୁ?
ନାଇଁ ମତେ ସେଇଟା ତ ଜଣ ନାହିଁ।
ଆଚ୍ଛା ହଉ କିଛି କଥା ନାହିଁ। ଆରେ ସନ୍ସ ର ଡେଫିନେସନ୍।
ନାଇଁ ସେଇଟା ଜାଣନି ତୁ ଜାଣିଛୁ?
ଗୋଟେ ଜିନିଷ ଉପରେ ବିଶ୍ୱାଷ ଜ୍ଞାନକୁୁ ବିଜ୍ଞାନ କହୁଛନ୍ତି ବୋଲିଲିକରି
ଆଚଛା ଆାଇ ସ ଜାଣିନି।
ଓୋ
ମୁ ପଚାରିବ କୋଶ୍ଚିନ?
ଆଁ କହିପାରିବୁ ଗଛ ଗଛର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା କଣ କୁହାଯାଏ?
ଓଡ଼ିଆାରେରେ ନା ଇଂଲିଶ ରେ?
ହଁ
ଓଡିଆରେ ନା ଇଂଲିଶ ରେ? ହଁ ନେଟୱାର୍କ ଇସ୍ୟୁ ହେଉଛି ବୋଧେ ତର ହ୍ୟାଲୋ
ହ୍ୟାଲୋ
ହଁ ଏ ବେଶ ବାଲା ବେଶଲା
ହଁ କପାରୁ ଗଛର ଖାଦ୍ୟ ପ୍ରକୃତି ପ୍ର ପ୍ରୋକେ କଣ କୁଯାଏ ଗଛ ଯୋଉ ଖାଇବା ବନଉଛି ତାକୁ କଣ କୁହାଯାଏ କହିପିବୁ?
ହଁ ସେ କି ସଂଶ୍ଳେଷଣ କଣଟେ ଥିଲା ନା କଣ?
ଇଂଲିଶ ରେ ବି କହିପାରୁ ଇଂଲିଶ ବୁଛି
ହ ନାଇଁ ଆଲୋକ ଶ୍ଲେଷଣ ପ୍ରକ୍ରିୟା ନା କଣ କୋଟଥିଲାଗି ଓଡ଼ିଆରେ।
ହଁ ଆଲୋକ ସ୍ଲେସ ନ ଆଲୋକ ସ୍ଲେଶଣ ନା ସ୍ଲେସ୍ ଶ୍ଳେଷଣ ନା କଣ ଗୋଟେ ଥିଲା ଏମିତି ଆଲୋକ ଶ୍ଳେଷଣ ହଁ ଫଟୋ ସୁ ଯୋଉ ସିଏ ହଁ ସେଇଠି ତାର ଯୋଉ ଆମର ଥାଏ ତାର ସହ ଯେତିକି ସବୁ କଣ ତି ହିମୋଗ୍ଲୋବିନ୍ ନାଇଁ ହିମୋଗ୍ଲୋବିନ୍ ନୁହେଁ ହିମୋଗ୍ଲୋବିନ୍ ତ ଆରେ ନାଇଁ ସେଟା ସେ ଇଏ ଥାଏ। ହଁ ସେ ପତ୍ରରେ ପତ୍ରରେ ତାର ସ୍ତମ୍ ବା ଷ୍ଟୋମାଟୋ ଦେଇକି ସେପଟେ ଦେଇକି ସେ ଲାଇଟ୍ ପୂରା ଏ ଯୋଉ ଯୋଉ ଆମର ଆସେପ୍ଟ କରିବ। ସେଇଠି ତାପରେ ଡାର୍କ ରିଏକ୍ସନ କ କଣ କି ଓଡିଆରେ କଣ କୁହନ୍ତି ତାକୁ ତାପରେ ହଉଚି ଗୋଟେ ଆଲୋକ ପ୍ରକ୍ରିୟା ଆଉ ଗୋଟେ ଅନ୍ଧକାର ପ୍ରକ୍ରିୟା, ସେଇ ଫାଷ୍ଟ ଆଲୋକ ପ୍ରକ୍ରିୟାଟା ହବ ତାପରେ କେତେ ସମୟ ସରିଲା ପରେ ଅନ୍ଧକାର ପ୍ରକ୍ରିୟା ହବ। ତାପରେ ଯାଇକି ସେଠୁ ସବୁ ଖାଇବା ପ ତି ହବ ଆଉ, ଯେତିକିସାବରେ ବଳିଯିବ ସେଇଟା ସବୁ ଭେପର ହେଇ ପଳେଇଆଇବ। ଆଉ ମାନେ ଜଳୀୟ ବାଷ୍ପ ହେଇକି ବାହାରକୁ ପଳେଇ ଆଇବ ଆଉ।
ହଁ ଏମାନେ ତାର ପବନ କୋଉଠି ଛାଡୁଛନ୍ତି ତାଙ୍କର ପତ୍ର ଦେଇ।
ହଁ ସେ ପତ୍ର ଦେଇ ଆରେ ଗୋଟେ ଏକ୍ସପେରିମେଣ୍ଟ ଶୁଣୁନୁ ମାନେ ଦେଖେ କଣ କରିବୁ ନା ଗୋଟ ଗଛକୁ ନବୁ ହେଲା। ଯୋଉ ଖରାବେେଳେ ନେଇକି ତ ଆମର କଣ କରିବୁ ଯୋଡେ ଜରି ଆଣିକି ଗୁଡେଇ ଦବୁ ହେଲା। ଜଳି ଆଣି ବାନ୍ଧି ଦବୁ ତା ଗୋଟେ ଡାଳ ରେ ବାନ୍ଧିଦେ, ତାପରେ ଦେଖୁ କଣ ନା ସେଠୁ ପାଣି ଯାକ ବାଷ୍ପ ବାହାରି ପଡ଼ିବ ହେଲା ଜାଳି ବାହାରି ସବୁ ଜରିରେ ଲାଗିଯିବ। ସେ ପତ୍ର ଦେଇକି ସେ ବାହାରକୁ ବାହାର କରବ ବୋଲିି ସେଇଟି ସବୁ ଲାଗିଯିବ ଆଉ। ଆମେ ଯୋଉ ଅ ଆମେ ଯୋଉ ନିଃଶ୍ଵାସରେ ଯୋଉ ପବନ ଭିତରକୁ ନଉଛେ। ସେଇଟା କି ପ୍ରକାର ଗ୍ୟାସ୍ କ ତ ଟିକେ।
ହଁ ସେଇଟା ଆମେ ଅମ୍ଳଜାନ ନଉଛୁୁ ପରା।
ହୁଁ ଆଉ ଛାଡ଼ୁଛି କଣ।
ଅଙ୍ଗାରକାମ୍ଳ।
ହୁଁ।
ହଁ ଅ ବୋଲେ ସେଇଟା କଣ ଭିତରେ ଗରମ ହେଲେ କଣ ଅଙ୍ଗାରକାମ୍ଳ କୁହାଯାଏ କି?
ଆରେ ନା ଦେଖେ ଏବେ ଆମର ଅଙ୍ଗାରକ ଯେମୁ କାର୍ବନ ନାଇଁ କି।
ହଁ।
ଆମେ ଯେତେବେଳେ ନିଶ୍ୱାସ ନଉଛେ ସେଠି ଅକ୍ସିଜେନ ଯାଉଛି ହେଲା। ଯେତେବେଳେ ଭିତରେ ଆମର ଯୋଉ ମାନେ ଅ ଯେ ତିକୀ ସବୁ କଣ କୁହନ୍ତି ସେଟାକୁ। ଆରେ ସେଇଟା କାର୍ବନ ଯାକ ସ ସବୁ ଅକ୍ସିଜେନ ସହିତ ବାଇଣ୍ଡ ହେଇକି ଯେତେବେଳେ ପଳେଇଆଇବ ଆଉ। ମାନେ ଯଉ ବ୍ଲଡରେ ସବୁ ମିଶିକି ଥିବ ନା ଆଉ ଅ ଅଙ୍ଗ ଅଙ୍ଗର କମ୍ଲ ଯାଙ୍କ ସେସବୁ ଅଙ୍ଗର କା ସେଠୁ ବାହାରିବ, ତାପରେ ସେଠୁ ଅକ୍ସିଜେନ ସହିତ ମିଶିକି ପୁଣି ଆଉ ଥରେ ବାହାରକୁ ପଳେଇବ କାର୍ବନଡାଇକ୍ସାଇଡ ହେଇକି, ଆଉ ଯେତେବେଳେ ସେ ବାହାରକୁ ପଳାଇଲା, ତା ଜାଗା ଫିଲ୍ଅପ୍ କରା ପାଇଁ ବାହାରୁ ଅମ୍ଳଜାନ ଭିତରକୁ ଯିବ ଆଉ।
ହ
ସେମିତି ହବାର ଏଇଟା ବହୁତ ଲେନ୍ଥି ପ୍ରୋସେସ୍ ବଟ କହିଁବା ପାଇଁ ଏତେ ଟାଇମ୍ ନାହିଁ ତ ଆଉ କଣ। ଆମର ହାଡ କେତେଟା ଅଛି କହ ତ ଦେଖ।
ଦୁଇଶହ ଛଅଟା।
ଉଁ ବାକି ଆମର ନାଇଁ ଯେତେବେଳେ ପିଲା ମାନେ ଯେତେବେଳେ ଛୋଟ ପିଲା ଥାନ୍ତେ ନାଇ କି?
ତିନିଶହ ପାଞ୍ଚଟା ଥାଉଛି ତିନିଶହ ପାଞ୍ଚଟା ଥାଉଛି।
ହଁ ସେପଟୁ, ତାପରେ ସେଇଟା ଯୋଉ ବଡ ଯାକ ମିଶି ମିଶି ଗୋଟେ ହେଇଯାଇକି ହେଇଯାଏ ଆଉ।
ହଁ ହଁ। ଆଛା ଧାଇ ଶ୍ରୀ ଜାଣିଛୁ କି ଆଉ କଣ।
ହଁ।
କଣ ସେଟା କହୁଥିଲି ଇନ୍ଦ୍ରଧନୁ କେମତି ହୋଉଚି ଜାଣିଛୁ।?
ଇନ୍ଦ୍ରଧନୁ ମୁଁ ଯେତିକି ଜାଣିଛି ମାନେ ଏବେ ଦେଖେ ଅ ଯଦି ଆମର ଯୋଉ ନଦୀ ଯାକର ଦେଖିନୁ ନଦୀ ଯାକ ଯ ୱାଟରଫଲ ରେ ବି ଯେମିତି ହାଟର ଫଲ ଯୋଉ ଉପରୁ ପାଣି ପଡୁଛି କି ନେ ଉପରୁ ପାଣି ପଡି ଯାଉଛି ଆଉ ସେଠି ଯୋଉ ଆମର ସୂର୍ଯ୍ୟର ରିଫ୍ଲେକ୍ସନ ଯୋଗୁଁ ସେଟା ହେଇଯାଉଛି ଆଉ
ହଁ ମୁଁ ଏଇ ଡେସକ୍ରାଇବ କରୁଛି ସୂର୍ଯ୍ୟ ନେଇ କି ସାତଟା ରଙ୍ଗ ଥାଉଛି ଜାଣିଥିବୁ ସା ଛି ଯେବେ ପାଣିର ଯେବେ ପାଣି ପଡୁନି କି ଉପରୁ ବୁନ୍ଦାରି ସେ ଟ୍ରାଙ୍ଗଲଛି ନା ସେ ଟ୍ରାଙ୍ଗଲପାନେ ଚାରିଟେ ବିଛାଡି ଦଉଛି
ହୁଁ
ଚାରିଆଡେ ବିଛାର ଦଉଛି ହଁ ରାଇଟ୍ ସେଟା ଯାଇକୁ ସେ ଆ ଆପଣ ବାଦ୍ର ପାଖରେ ବାଜୁ ନହିଁ ସେଇଟା ଇନ୍ଦ୍ରଧନୁ ଦ୍ର ତା କଲ ଜଣା ପଡୁଛି।
ଓହୋ ହୁଁ କତ ସବୁଠାରୁ ହାକୁକା ମୌଳିକ କୋଉଟା?
ଅ ହାଇଡ୍ରୋଜେନ୍
ହୁଁ ହାଇଡ୍ରୋଜେନ ହାଇଡ୍ରୋଜେନ ଆଉ କଣ କାମରେ ଆସେ ଜାଣିଛୁ।
ନାହି
ହାଇଡ୍ରୋଜେନ ଉଜାନ ନେଇକି ଉଜାନ ଉଦଜନ ଆଉ କଣ କାମରେଛେ ଉଦ୍ୟାନ ମୋର ବି କାହିଁ ମନେ ପଡୁନି ଏବେ
ନ ସେ ପୁରୁଣା ପାଠ ସବୁ
ହୁଁଗତ ଯୋଉ ଆମର ଯୋଉ ନିଆ ଲିଭହୁଛନ୍ତି ହେଲା ଯୋଉ ସିଲିଣ୍ଡର ନଥାଏ ଯୋଉ ରେଡ କଲର ର ଯୋଉ ଅଫିସ ଅଫିସ ଜାଗାରେ ଥାଏ କଉ ମଲ ଫଲ ଜାଗାରେ ଥାଏ। ସେ ରେଡ କଲର ଯୋ ସେ ସେ ଭିତରେ କଣଏ ଫାୟାର ଏକ୍ସଟିସର କୁହାଯାଏ।
ହଁ ପ୍ରାଇଡରେଡ଼ ଅଗ୍ନି ସାମତ କଣ ଥାଉଛି ଏଇ ଅମୁଳ କଣ ଧାଉଛି ଏଇଟା ହାଇଡ୍ରୋଜେନ
ନାଇଁ ସେ ଭିତରେ ଅଙ୍ଗାର କାମଳ ଥାଏ ଏବେ ଆମର କଣ ଯୋଉ ଅମ୍ଳଜାନ ଟା କଣ କରୁଛ ହଁ ଆନୁ
ହାଇଡ୍ରୋଜନ ଥାଉଛ କି।
ନାଇଁ ନାଇଁ ଅଙ୍ଗାରକାମ୍ଳ୍ କାର୍ବନ ଡାଇକ୍ସାଇଡ।
ହ୍ୟାଲୋ।
ହଁ ହ୍ୟାଲୋ।
ହାଇଡ୍ରୋଜେନ ଥାଉଛି କି।
ନାଇଁ ନାଇଁ ଅଙ୍ଗାର କାମଳ ଖାଉଛି କାର୍ବନ ଡାଇଅକ୍ସାଇଡ।
ହଁ ଖାଉଥିଲି ଆଉ ଅକ୍ସିଜେନ ତ ନିଆଁ ଲିବର ନା ଅକ୍ସିଜେନ ନିକୁ ଭଢେଇଦବ।
ନିଆଁ ଜଳେଇବାର ହେଲ୍ପ କରୁଛି ନା।
ସେଇଟା ଫେଣ୍ ଫେଣ୍ କେମତି ହଉଛି କ, ସେଇଟା ଫେଣ୍ ଫେଣ୍ ଟାଇପ ର ହେଇଥାଉ ନା ୟୁଜ୍ କଲେ କରି।
ନାଇ ମ ଫେଣ ଭଳିଆ ନାହିଁ ସେଟା ସେ ଗୁଣ୍ଡ ଭଳିଆ ବାହାରୁଛି ଧଳାର ଗୁଣ୍ଡ ବାହାରିଲା ଭଳିଆ ବାହାରୁଛି।
ହଁ ହଁ।
କେତେ ସମୟ ବାହାରିଲା ପରେ ପୁରା ଥଣ୍ଡା ହେଇଯାଉଛି। ଆଉ ଯୋଉ ମନେ ଅଛି ଆମର ଯୋଉ ଏଇ ଯାତ୍ରା ବାତ୍ରରେ ଯୋଉ ହଉଛି ସେଇଟା ଗୋଟେ ଯୋଉ ବିସ୍କୁଟ ଦଉଛନ୍ତି ଯୋଉ ବ ଥଣ୍ଡା ହଉଥିବ ପୁରା ଯୋଉ ଧୂଆଁ ବାହାର ଖାଇଲା ପରେ। ଦେଖିଛ ନା ନାଇଁ ସେଟା ସେଟା କଣ କରାଯାଏ କହତ।
ଜାଣନି।
ସେଟା କେମିତି ହୁଏ ଜାନ ଜଣିିନୁ ନାଇଟ୍ରୋଜେନ ଲିକ୍ଵିଡ ହାଇଟ୍ରୋଜନ ଗୋଟେ ଥାଏ ହେଲା।
ହଁ।
ଲିକ୍ୱଇଡ୍ ନାଇଟ୍ରୋଜେନ ଯୋଉଟାର ଟେମ୍ପରେଚର ଥିବ ମାଇନସ୍ ୱାନ୍ ନାଇଣ୍ଟି ସିକ୍ସ। ଡିଗ୍ରୀ ସେଲସିୟସ୍ ବୋଧେ ହେଲା ମାଇନସ୍ ୱାନ୍ ନାଇଟି ସିକ୍ସ ହେଲା ସେଇଟା ସେଟ ଗୋଟେ ପାଣି ତରଳ ଅବସ୍ଥାରେ ଥିବ। ତୁ କଣ କରିବୁ ନା ସେ ଭିତରେ ବୁଡେଇଦବୁ ବଲେ ବିସ୍କୁଟ ଟାକୁ ନାଇ ଥଣ୍ଡା ହେଇଯିବ। ଥଣ୍ଡା ହେଇଗଲା ପରେ ସେଇଟାକୁ ଆମର ସେମାନେ ସବୁ ଦେଇଛନ୍ତି ଖାଇବା ପାଇଁ ଖାଇଲା ବେଳେ ଥଣ୍ଡା ହେଇଯିବ ଆଉ। ସେଇଟା ଯଦି ଆମର ଯେମତି କି ଆମେ ଯୋଉ ଫୁଲ ଯ ପତ୍ର ଫତ୍ର ଯଦି ପକେଇଦବା ନାଇ କି। ହ୍ୟାଲୋ, ଯଦି ଆମେ କି କି ଗଛ। ହଁ ପତ୍ର ଫତ୍ର ଯଦି କିଛି ବୁଡେଇଦବା ଯଦି ବୁଡେଇଦବା ବୋଲେ ସାଙ୍ଗେ ସାଙ୍ଗେ ସେଇଟା ବରଫ ହେଇଯିବ ଆଉ ଏବେ ଯଦି ଆଇସ୍କ୍ରିମ ବନେଇବାର ଅଛି ଯଦି ଜଲଦି ଟାଇମ ରେ ବନେଇବାର ଅଛି ନା ତାହେଲେ ତୁ କଣ କରିବୁ ନା ଲିକୁଇଡ ନାଇଟ୍ରୋଜେନ ଭିତରେ ବୁଡେଇଦବୁ କହିଲେ ବହୁତ ଜଲ୍ଦି ଆଇସ୍କ୍ରିମ୍ ହେଇଯିବ। କାଇଁକିନା ଟେମ୍ପ୍ରେଚର ବହୁତ କମ ଖାଉଛି।
ଜଣେ ଲୋକର ଭୁଲ ରେ ହାତରେ ପଡି ଯାଇଥିଲା ହେଲା ତାର ପୁରା ହାତ ହିଁ ଜଳିଗଲା ସାଙ୍ଗେ ସାଙ୍ଗେ।
ହୁଁ ହୁଁ ହଉ ମୁଁ ଏବେ ପଚାରିବି କହିପାରୁିବ ଆକାଶରେ ଶବୁ ଶୁଭାଯାଉଛି କି ନାଇଁ। ମାନେ ପେସ୍ ରେ।
ସ୍ପେସ ରେ ସ୍ପେସ ରେ ଶବ୍ଦ ନାଇ ଶୁଭା ଯାଉନି। କାଇଁକନା ସେଠେ ମିଡିଅମ ମେକା ନଥାଉଛି କାଇଁକିନା ସେଠେ ମିଡିଅମ ନ ଥାଉଛି। ଏବେ ଆମର କଣ ଏତେବେଳେ ଗୋଟେ ଆମର ଏୟାର ମାନେ ପବନର ମିଡିଅମ ଅଛି ନା ନାଇଁ। କେଇ ସେଇଟା ବୋହୁତ ବାହାରକୁ ବାହାରି ପଡିଲା ପରେ ତା ସେଇଟା ଆଉ ଯେହେତୁ ପବନ ନଥାଉଛି। ତାହେଲେ ମିଡିୟମ କିଛି ନଥିବ ନା। ଦେଇକି ଯାଇପାରୁନି କାହିଁକି ସେଟା ୱେବ୍ ନେଚର୍ ଯାଏ ଯେମିତି ମାନେ କଣ ତରଙ୍ଗ ହେଇିକି ଯଏ ନା ବ୍ ଆ ଯୋଉ ଆମର ଶବ୍ଦଟା।
ହୁଁ ସେଇଟଦେ ସେଇଟା ଶୁଭା ଯାଉନି।
ନେବାନି ଆଉ, ହୁଁ। ଆଉ କଣ ପଚାରିବୁ ପଚାରେ।
ଆଉ ମଣିଷର ସବୁଠାରୁ ବଡ ଅଙ୍ଗ କୋଉଟା ଜାଣିଛୁ କି?
ମଣିଷର ସବୁଠାରୁ ବଡ଼ ଅଙ୍ଗ।
ହଁ ଶରୀର ର।
ନା ଜାଣିନି।
ଚର୍ମ ସ୍କିନ୍।
ହଁ ହଁ ସ୍କିନ୍ କଣ ସ୍କିନ୍।
ସେଇଟା ବଡି ଚାରି ଆଡ଼େ ଖାଉଛି।
ହଁ। ଲମ୍ବା କହିଲେ କହିଲେ ଆମର ସେଇ ଇଏ ଯାକ ଯିବ ଯୋଉ ଶିରା ପ୍ରଶି ଶିରା ଉଡାକ ଯିବଯେ କାଇଁକିନା ସେଇଡା ଗୋଟେ ତି କେତେ କିଲମି ଟରେ ଯାଉଛି କେତେ କିଲୋମିଟର ହିଁ ଯାଉଛି।
ନବେ କିଲୋମିଟର କି ଶହେ ଏ ସରି ନବେ ହଜାର କି ଦେଢ ଲକ୍ଷ ପାଖା ପାଖି ଯାଉଛୁ ତ।
ନା ମ କିଲୋମିଟର କୋଉଠି ଏତିକି ଯାଉଛି ତିନି କିଲୋମିଟର ନା କଣ ଯାଉଛି ଏତେ ଗୁଡା ନୁହଁ।
ରେ ପଢେଇଥିଲେ।
ଉଁ ହୁଁ ମୁଁ ଯେତିିକି ଜାଣିଛି ସେଟା ହଁ ସେମିତି ହେଇଥିବ। ଆଚ୍ଛା କହ ତ ଲାଲ ଗ୍ରହ କାହାକୁ କୁହାଯାଏ? ଉଁ ଅମାର କାହିଁକି ସେଟା ଲାଲଗ୍ରହ କୁହାଯାଏ ସେଇଠେ କିଏ କିଏ ଆସୁଛି କହ ତ ଟିକେ।
କଣ ଅଛି ଅଙ୍ଗାରକାମ୍ଲ।
ନାଇଁ ନାଇଁ ସେଠେ କି ଗ୍ୟାସ ଗୋଟେ ଅଛି ଯେ ମଣ୍ଡି ପଡୁନି। ମାର୍ଚ୍ଚ ଗ୍ୟାସ୍ କହୁଛନ୍ତି ନା କଣ ସେଟା କଣ କହୁ ସେ ଗ୍ୟାସ୍ ଅଛି ବୋଲି ସେଟା ଲାଲ ଦେଖାଯାଉଛି ସେଥିପାଇଁ ସେଟାକୁ ଲାଲ ଗ୍ରହ ବୋଲି କୁହାଯାଏ ଆଉ।
ଶୁଣିୁଛି ମାସରେ ପାଣି ମିଳିଚି ବୋଲିକିରି ମାସରେ ପାଣି ସତ ନା ମି
ସେଇଟା ମିଳିଛି ବୋଧେ ମୁଁ ବି ଶୁଣିଥିଲି ହେଲେ କନଫର୍ମ ନାହିଁ କିଛି ଆଉ। ଦେଖବା ଫ୍ୟୁଚର ରେ ଯଦି ହବ ବୋଲେ ଲୋକମାନେ ସୁବୁ ସୁଠାକୁ ଯାଇକି ରହିପାରିବା ଆଉ। ଆଁ ହଁ ସେଟି ସବୁ ଲୋକମାନେ ଡିସାଇଡ କରୁନାହାନ୍ତି ମଙ୍ଗଳ ଗ୍ରହରେ ଯାଇକି ରହିବା ପାଇଁ।
ହଁ ହଁ ଡିସାଇଡ ତ କରୁଛ ସମୟ ହେଇଗଲା।
ହୁଁ।